ନମସ୍କାର ମ୍ୟାଡ଼ାମ। ହଁ କୁହନ୍ତୁ ହାଲୋ। ଶୁଭୁଛି କୁହନ୍ତୁ ଶୁଭୁଛି କୁହନ୍ତୁ।
କଣ କରୁଥିଲା? ନମସ୍କାର। ନମସ୍କାର କଣ କରୁଥିଲେ?
ବସିଚି ଆଉ। ଆପଣ କଣ କରୁଚନ୍ତି? ହାଲୋ।
କିଛି ନାଇଁ ଏଇଟା ପଢାପଢି ଚାଲୁଥିଲା ଆଉ।
ଖାଇ ପକେଇଲେନି।
କଣ କହିଲେ?
ହାଲୋ ଖାଇ ଖାଇ ପକେଇଲେନି ନା କଣ? ଖାଇ ପକେଇଲେଣି ନା।
ଆମର ଟିକେ ଆମର ଟିକେ ନେଟ୍ ଟିକେ ସ୍ଲୋ ରହୁଛି କଣ ସେଥିପାଇଁ ଟିକେ ଆଗ ପଛ
କ୍ଳିୟରେ ଶୁଭ ଯାଆନ୍ତୁ ହଁ ହଉ ଠିକ ଅଛି କୁହନ୍ତୁ ନି।
ନାଇଁ ଏବେ କ୍ଲିୟର ଶୁଭିଲା ନା?
ହଁ ହଁ।
ହଁ କଣ ବର୍ଷା ହଉଛି କି ନାଇଁ ସେପଟେ?
ବର୍ଷା କିଛି ନାହିଁ ମାନେ କ୍ଲାଇମେଟ ବର୍ଷା ପାଗ କରିଚି ଦି ଦିନି ହେଲାନି ବର୍ଷା କିଛି ବି ନାହିଁ।
ଓହୋ।
ସେଇପଟେ ହଉଚି କି?
ଆଚ୍ଛା।
ବର୍ଷା ସେଇପଟେ ହଉଚି କି?
ହଁ ପୁରା ଏ ସ୍ନାନ ପୂର୍ଣ୍ଣିମା ପରଠୁ ବର୍ଷା ହିଁ ହଉଚି।
ହୁଁ ସ୍ଥାନ ପୂର୍ଣ୍ଣିମା। କଣ ଜାଣିଛନ୍ତି କି ଦେବସ୍ଥାନ ସ୍ଥାନ ପୂର୍ଣ୍ଣିମା ବିଷୟରେ କଣ କୁହନ୍ତୁ ଟିକେ?
ଅ ଜାଣିଛି ମାନେ କଣ ଏତି ଅଳ୍ପ ବହୁତ ହେଇ ଜାଣିଛି ଦେବସ୍ନାନ ପୂର୍ଣ୍ଣିମା ତାପରେ ତାପରେ ହାତୀ ବେଶ ହୁଏ ସାଙ୍ଗେ ସାଙ୍ଗେ। ତାପରେ ତ ମହାପ୍ରଭୁ ଜରରେ ପଡନ୍ତି ଆଉ।
ବର୍ତ୍ତମାନ ଏବେ ଜରରେ ପଡିଛନ୍ତି ମାନେ ସେଇଟା ଅଣ ସୁୁଧୁ ଘର ମାନେ ଘରେ ରହୁଛନ୍ତି ବୋଲି କୁହାଯାଉଚି।
ଆପଣ ତ ବଢିଆ ଜାଣିଛନ୍ତି ତମେ ବଢୁ ଆପଣ ଟିକେ କୁହନ୍ତୁ।
ମାନେ ଦେବସ୍ନାନ ମାନେ ଦେବସ୍ନାନ
ଦେବସ୍ନାନ ହୁଏ ଯେତେବେଳେ ମାନେ ଉ ଭଗବାନ ଯେ ଶ୍ରୀକୃଷ୍ଣ ଅବତାର ଥିଲେ ଯାହା ମାନେ ବିଷ୍ଣୁ ସେତେବେଳେ ମାନେ ଗୋ ଗୋପୀ ମାନେ ଗାଧେଇବା ଦ୍ଵାରା ମାନେ ତାଙ୍କେ ଦେଖୁଥିଲେ ଯାହା ଦ୍ଵାରା ତାଙ୍କୁ ଗୋପୀ ମାନେ ଅଭିଶାପ ଦେଇଥିଲେ କାହାକୁ ଯେ ମହା ବାବୁକୁ ଉଁ ମାନେ ଆମେ ଯିନ ଗାଧେଇଲା ବେୁ ତମେ ଦେଖ ତମେ ଗାଧେଇବାର ମାନେ ସ୍ଥାନ କରିବାର ସବୁ ମାନେ ଜନ ଜଗତର ଦେଖିବେ ଯାହା ଦ୍ଵାରା ତାଙ୍କ ଅଭିଶାପ ଦ୍ଵାରା ଦେବସ୍ଥାନ ହୁଏ। ଯାହା ମାହାପ୍ରଭୁ ମାନେ ଗାଧେଇବା ଭଗବାନ ଯେତବେଳେ ଗାଧୁଛି ଦେବସ୍ଥାନ ତାଙ୍କର ଅଲଗା ମଣ୍ଡପଥାଉଛି ନା ଯାହା ଦ୍ଵାରା ପୁରା ପବ୍ଲିକ ପୁରା ଲୋକ ପୁରା ଦେଖୁଛନ୍ତି ମାନେ ବାହାରେ। ଭିତରେ ନାଇଁ ମନ୍ଦିରେ ପୁରା ବାହାରେ ଗାଧଉଛନ୍ତି ଦେବସ୍ଥାନ ହବା ଦ୍ଵାରା ତାଙ୍କୁ ଜରେ ପଡ଼େ ପନ୍ଦର ଦିନ ବା ଅଣୁସୁତୁରି ଘରେ ତାଙ୍କର ଖାଇବା ପୁରା ବନ୍ଦ ଯ ମାନେ ଫଳମୂଳ ବି ଖାଇବେ କିନ୍ତୁ ତାଙ୍କ ସେଇଠିକି ଯାଇପାରିବି ମାନେ ପୂଜାରୀ ପଣ୍ଡା ସେ ଭିତରକୁ ଯାଇପାରି ଆଉ ଅ ଅନ୍ୟ ନୋକ କିଏ ବି ନାହିଁ ଆଉ ଫଳମୂଳ ଯାହା ଯିଏ କି ଯା କୋଳି ଏ କମଳା ଏଟା ଖାଇଅ ସେଇଟା ମାନେ ସେ ପନ୍ଦର ଦିନ ଯାକ ସେ ଭିତରେ ହିଁ ରହିବେ ବାହାରକୁ ବି ବାହାରିବନି କି ପୋଚ ବାସ୍ନା କିଛି ହବନି ବା ଭିତରୁ ବାହାରିଲା ପରେ ସେ ତାପରେ ବାସ୍ନାଟା ହୁଏ। ପନ୍ଦର ଦିନ ଜାଗାର ଏପରି ଚାଲିଥିଲା ଦେବସ୍ ତ ମାନେ ମହାପ୍ରଭୁଙ୍କ ମହିମା ଆଉ।
ଧନ୍ୟବାଦ ଏ କଥାଟା ତ ମୁଁ ଜାଣିନଥିଲି କି ଏମିତି ଗୋପୀ ମାନେ ସା ସ୍ନାନ କରିବା ଦେଖବା ଟା କହିକି ହଉଛି ତାଙ୍କୁ
ଶୁଣିଥିଲି ମାନେ ଇଏ ଆଉ।
ଏମତି ଗୋଟେ ଗୋଟେ ଜିନଷ ଜାଣିଲେ ବଢ଼ିଆ ଲାଗେ ମାନେ ଗୋଟେ ଗୋ ବି ମାନେ ଗୋଟେ ଗୋଟେ ଯୁଗର ମାନେ ଯୋୁ ଆରମ୍ଭ ହେଇଛି ଏମିତି ରୁହ କହୁଥ କିଛି।
ହୁଁ ଆଉ ଆପଣ କଣ ପଢ଼ାପଢ଼ି କରୁଛନ୍ତି କହୁଥିଲେ କଣ କରୁଛନ୍ତି କି?
ମୋର ଏବେ ପ୍ଲସ୍ ଥ୍ରୀ ସରିଛି ବାଣିଜ୍ୟରେ।
ହ ହଁ ମାଣ ବିହାର ହ କଣ ଅନର୍ସ କଣ କରୁଥିଲେ?
ଏକଉଣ୍ଟିଂ ଥିଲା।
କଣ?
ଏକାଉଁଟିଙ୍ଗ
ଓ କମର୍ସ।
ଆଜ୍ଞା।
ଓହୋ। ଆଉ ଏବେ କୋଉଥି ପାଇଁ ପ୍ରିପସନ କଣ ଚାଲିଛି ମାନେ ଇଏ ପାଇଁ ନା କଣ?
ଏବେ ଏମତି ଗଭର୍ମେଣ୍ଟ ଜବ ପାଇଁ ପଢ଼ାପଢ଼ି ନମାଲ ଚାଟିଙ୍ଗ ଆଉ ଜାଣିଥିବେ। ଲାଇବ୍ରେରୀ ତ ଯାଉ ନାଇଁ ଲାଇବ୍ରେରୀ ନାଇଁ ମାନେ ଘରେ ଘରେ କାହିଁକି ନା ଅ ବାଣିଜ୍ୟ ରହିଲା କଳା ରହିଲା ବିଜ୍ଞାନ ରହିଲା। ଆଉ ବିଜ୍ଞାନର ତ କିଛି ଲିଙ୍କ ଥାଉଛି କଳା ସହିତ। ମାନେ କହୁଛି ଗୋଟେ ପାଠ ପଢ଼ାରେ ଆମର ଯୋ କମ୍ପିଟେଟିଭ ଲାଇନରେ କିନ୍ତୁ ବାଣିଜର ତ କିଛି ନଥାଉଛି ନା। ଆମକୁ ହଠତ୍ ଯଦି କମ୍ପିେଟିଭ ଲାଇନ କରିବାରୁ ମାନେ ଆମର ସେ କଳାର ଅ ଆ ଠୁ ଷ୍ଟାଟ କରିବା କୁ ପଡ଼ିବ
ହଁ କ ନାଁ ଆପଣ ଥାଉଚ ନା କମ୍ପଲସର କଳା ମାନେ ବେଶୀ ମାନେ କମ୍ପିଟେଟିଭ୍ ଲାଇନ୍ ରେ ଆପଣ
ହୁଁ।
ବେଶୀ ଗୁରୁତର ହଉଛି ମ୍ୟାଥ ରିଜନିଂ। ଆଉ ଯୋଉ ଜିକେ ଜିକେର ତ ଆପଣ ଜି ଜିକ ମାନେ ଜିକେର ମା ବାପା ନାଇଁ କେତେବେଳେ କୁଆଡୁ ପଚାରି ଦେବ ଆପଣ ସିଲା ବସ ଭିତରେ କିଛି ଯାଉନି ଜିକେର ଆଉ ରହିଲା ମେଥ ରିଜନିଙ୍ଗ। ପ୍ରଫର ହଉଛି ମଥ କନଫର୍ମ କେହି କାଟିବାର ନାହିଁ ଆପଣ ମେଥ ଯଦି କସିଥେବେଲେ ଆଉ ରିଜନି ତ ରିଜନିଂ ଜାଣିଦେବେ ମାନେ ମାସେ ଯଦି ରିଜନି ସହିତ ଟଚରେ ରହିଲେ ରିଜନି ଆଣଙ୍କୁ ଆଉ କିଏ? ନାଇଁ ମାନେ କୋଡିଏ ଥିବ ମାନେ କୋଡିଏ ରୁ କୋଡିଏ ଆପଣ ରିଯୋନିଙ୍ଗ କରି ପଳେଇବେ ଆଉ ମେଥ ମେଥ କସିବାକୁ ପଡିବ। ମେଷ ପୁରା ସହଦ ଆସିବ ମାତ୍ର ଟାଇମ ଲା ଗୁଛି ନା ଆମକୁ।
ସେ ଟାଇପ ର। କମ୍ପଟି ଲାଇନ୍ ଆଉ ରିଜନି ଭଲ ରହ ରିଜୋନିଙ୍ଗ ରିଜନିଙ୍ଗ ନା।
ଆଜ୍ଞା।
ହଁ ମେଥ ରିଜନିଂ ଥିବ ବେଲେ ମାନେ ଆଉ ଆଉ ରହିଲା ଜିକେ ଆଉ ଗ୍ରାମାର ଗ୍ରାମାର ନା?
ବ୍ୟାକରଣ କଥା ତ ଉଠାନ୍ତୁ ନେହିଁ କେତେ ଆଡୁ କଣ କଣ କହୁଛି ସେ।
ହଁ। ମେଥ ରିଜନିଙ୍ଗ ଆପଣ ପ୍ରିପାରସନ କରିବେ ଗମେଣ୍ଟ ଇଏ ତ ଆଛି ଅନାଇ କ୍ଲାସ କରିପାରିବେ ଆଉ। କାହାର କରୁଛନ୍ତି କି ଏବେ?
ନାଇଁ କାହାର କରୁନି ମାନେ ନର୍ମାଲ ୟୁଟ୍ୟୁବ ରୁ ଦେଖୁଛି ନର୍ମାଲ
ହଁ ୟୁଟ୍ୟୁବରେ ଜାଣିଥିବେ ନା ମେଥ ଯଦି କରିବେ ଯଦି ଆପଣ ମେଥ ଯଦି କରିବେ ଆଦିତ୍ୟ ରଞ୍ଜନ ସାର୍ ମାରନ୍ତୁ ମେଥ ବଢିଆ ବୁଝିପାରିବେ। ଆଉ ରିଜନିଙ୍ଗ ପିୟୁଷ ସାର୍।
ମୁଁ କଣ କରୁଛି କହିବି ନା ଏଇଟ ନାଇନ ଟେନ୍ ର ବହି ଯାକ ଦେଖୁଛି ଆଉ।
ନାଇଁ ଆପଣ ଅନଲାଇନ ମିଳୁଛି ନା କ୍ଲାସ କରନ୍ତୁ ମାନେ ମେଥ ରିଜନିଗ୍। ନିଙ୍ଗ କରନ୍ତୁ ପିୟୁଷ ସାର୍ ବଲି ମାରନ୍ତୁ ୟୁଟ୍ୟୁବ ରେ। ବଢିଆ କ୍ଲାସ ମାନେ ରଜନି ର ପୁରା ଆପଣ ପୁରା। ମାନେ ଜିରୋ ରୁ ଫଣ୍ଡାମେଣ୍ଟାଲ କ୍ଲିଅର କରି ପୁରା ତମ କୁ ହିରୋ ପହଞ୍ଚିକଇ କରିଦେ ସାର୍ ସେ ଟାଇପର ଅଛନ୍ତି। ପିୟୁଷ ସାର୍ ଆଦିତ୍ୟ ରଞ୍ଜନ ସାର କି କିଛି ନାଇଁ ଖାଲି ଅନଲାଇନ୍ କ୍ଲାସ ୟୁଟ୍ୟୁବ ରେ ମାରିଲେ ପୁରା ଦେଖୀ ବ ବେ ସ ବାଇ ବେସ ଦେଖେଇଦବ ଆପଣଙ୍କୁ। ଆଦିତ୍ୟ ରଞ୍ଜନ ସାର୍ ଆଉ ପିୟୁଷ ସାର୍ ରିଜନିଂ ଆଦି ତ୍ୟ ରଞଜ ସାର୍ ମେଥ ସାର୍ ମେଥ ସାର୍ ଆଦିତ୍ୟ ରଞ୍ଜନ ସାର୍।
ଆଉ ରିଜନିଂ ପାଇଁ?
ରିଜନିଙ୍ଗ ପିୟୁଷ ସାର୍ ପିୟୁଷ ପି ଆଇୟୁ ଏସ୍ ୟୁ ଏ ପି ଆଇ ୱାଇ ୟୁ ଏସ୍। ଇଂଲିଶ ଗ୍ରାମାର ପାଇଁ ଗ୍ରାମାର ପାଇଁ କହୁଛନ୍ତି ନା ମ୍ୟାଡାମ କଣ?
ଆଜ୍ଞା ହଁ ବ୍ୟାକରଣ ସେ ଗୁଡାକ ପାଇଁ ଆଜ୍ଞା ହ୍ୟାଲୋ।
ବ୍ୟାକରଣ ପାଇଁ ହଁ ହଁ କ୍ଲେଅର ଶୁଭୁଚି ବ୍ୟାକରଣ ପାଇଁ ଆପଣ ଅନଲାଇନ କ୍ଲାସ ଦେଖିଲେ ସେତେ ଇଏ ବୁଝିପାରିବେନି। ଆମ ମାନେ ତା ପାଇଁ ଅସ୍ ଏକ୍ସଟ୍ରା ଗୋଟେ ପେକ୍ କେଜ୍ ଆମର ଗୋଟେ ମାମୁଁ ଗୋଟେ ନେଇଥିଲେ ମୋତେ ଦେଇଥିଲେ ତାଙ୍କ ବୁକ୍ ଫୁକ୍ ଅଛି। କିନ୍ତୁ ତାଙ୍କେ ଅନଲାଇନ୍ କ୍ଲାସ କରିଥିଲେ ତ ସେତେ ମାନେ ତାଙ୍କେ କହିଲେ ଏ ପ୍ୟାକେଜ ଗୁଡ଼ା ନେନା ଏରା ଧରେ ମୁଁ ମତେ କଉଟା ପଚାରୁଥିବୁ ଏଇ ଟାଇପରେ ଏ କହିଥିଲା ଆଉ ମାନେ ତାଙ୍କେ କିଣିଥିଲେ ପାଞ୍ଚ ଛଅ ହଜାର ଖାଲି। ଗ୍ରା ଗ୍ରାମାର ପାଇଁ ଖର୍ଚ୍ଚ କରିଥିଲେ। ତାପରେ ଏତେ ବି ତାଙ୍କେ ହେଲେ ଇଏ କରିପାରିଲେନି କହିଲେ ଆଇରୁ ଆ ଦେଖେ ତାପରେ ତୁ ଇଏ କରେ ବଲି କହିଥିଲେ।
ଓଁ ହ ୟୁରେ କରିବାଆକୁ ପଡନ୍ତିି ନା!
କିଛି ନାହିଁ ମ୍ୟାଡ଼ାମ ଚେଲେନ୍ ଆଣ ଯଦି ଏକ୍ସଟ୍ରା ପଇସା ରହୁଛି, ତାଙ୍କ ଚେଲେନ୍ ଯାହା ଦ୍ୱାରା ଆପଣ କିଣିପାରିବେ କିନ୍ତୁ ୟୁଟ୍ୟୁବ ରୁ ଯୋଉ ଆପଣଙ୍କୁ ଇଏ ମିଳୁଛି, ତମେ ଆପଣ କିଣିଲେ କଣ ହବ କି କିଛି ନାହିଁ। ୟୁଟ୍ୟୁବରେ ଆପଣ ଦେଖିକ ଆରାମ ଗୋଟେ ଜବ ପାଇଁ ପୁର ପ୍ରିପସ ହେଇପାରିବେ
ଆ
ଦେଖନ୍ତୁ ଆପଣ ଦେଖିଲେ ଆପଣ ଜାଣିପାରିବେ! ଆଦିତ୍ୟ ରଞ୍ଜନ ସାରଙ୍କୁ ଦେଖନ୍ତୁ ପୁରା ଟଫି ବାଇ ଟିସେଣ୍ଟ ତାପରେ ଫା ପସେଣ୍ଟ ହେଇ ତାପରେ ରେସିଓ ଆଉ ଇ ତାପରେ ଆମର ଉ ଏଲସିିୟମ ଆ ଏ ଟାଇପ ର ଆଇ ଆ ପଛୁ ପଛୁ ଯିିବ ମାନେ ଟ୍ରେନ୍ ଟାଇମ୍ ଡିସ୍ଚାର୍ଜ ଏଇ ଟାଇପରେ ଆସିବ ଆପଣ ପୁର ଆଦିତ୍ୟ ରଞ୍ଜନର ମ୍ୟାଥ ର ମାରନ୍ତୁ ପୁରା ଟଫି ବାଇ ଟଫି ଆସେ ଦେଖିପାରିବା କଣ
ଓ ହ। ଆପଣଙ୍କ ସେଆଡେ ବର୍ଷା ଏବେ ହଉଛି ନା କଣ ରହିଯାଇଛି? ହ୍ୟାଲୋ ହ୍ୟାଲୋ! ହ୍ୟାଲୋ! ମ୍ୟାଡ଼ାମ! ବର୍ଷା ସେଇଟା ଆପଣଙ୍କ ସେଇଟା ହଉଛି କି? ହ ହ୍ୟାଲୋ! ନେଟୱର୍କ କିଛି ନାହଁ ପା। ହ୍ୟାଲୋ ମ୍ୟାଡ଼ାମ! ହ୍ୟାଲୋ! ହ୍ୟାଲୋ ମ୍ୟାଡ଼ାମ! କ୍ଲିଅର କିଛି ଶୁଭା ଯାଉନି, ନେଟୱର୍କ ବୋଧେ ହଉ ନଥିବ। ହ୍ୟାଲୋ ମ୍ୟାଡ଼ାମ! କିଛି କ୍ୟରେ ଶୁଭ ଯାଉନି ମଡ ଭୁଶ ଏଇଟା ବୋଧେ। କଉ ଦଶ ମିନିତି ହେଇଗଲାଣି